ହାଲୋ କ୍ଲିୟର ଆଉଚି, ଭଏସ୍ କ୍ଲିୟର ଆଉଚି?
ହଁ ଭଏସ୍ କ୍ଲିୟର ଅଛି।
କଣ ପଚାରୁଥିଲ ଗୋଟେ?
ଦେ ଏମ ଏସ୍ ୱାଡ ଟା ମତେ ଟିକେ ବୁଝେଇଲୁ ଟିକେ ମୂଳୁ ରୁ।
ମାନେ କଣ ତାର କାମ କଣ ଏଇୟା ସବୁ?
ହୁଁ ହୁଁ ତା ଯାହା ଯାହା ସବୁ ଅପସନ୍ ସବୁ ଅଛି। ତାକୁ ମୁଁ କେମିତି ୟୁଜ କରିବି ସେଇଟା ମତେ ଟିକେ କ୍ଲି ଖାଲି ଷ୍ଟେପ୍ ବାଇ ଷ୍ଟେପ୍ ବୁଝା ଆଗେ ହୋମ ରୁ ବୁଝା।
ଟୋଟାଲ ଟା ପୁରା ବୁଝେଇ ଦଉଚି ଆଉ। ଏମ୍ ଏସ୍ ର ଫୁଲଫର୍ମ ହଉଚି ମାଇକ୍ରୋସଫ୍ଟ ୱାଡ୍। ମାଇକ୍ରୋସଫ୍ଟ ହଉଚି ଗୋଟେ ଗୁଗଲ ର ସାଇଟ୍।
ହୁଁ।
ଆମେ ଯେମତି ଫୋନ ରେ ପ୍ଲେ ଷ୍ଟୋର ଗୋଟ ୟୁଜ କରୁଚୁ। କମ୍ପ୍ୟୁଟର୍ ରେ ପ୍ଲେ ଷ୍ଟୋର ନାହିଁ ଇଏ ଗୋଟେ ମାଇକ୍ରୋସଫ୍ଟ ତା ଆପ ର ନାଁ।
ଓ ସେଇଥିରେ ଆମେ ସବୁ ଆପ୍ ଡାଉନଲୋଡ୍ କରିପାରିବୁ।
ଉଁ ମାଇକ୍ରୋସପ୍ଟ ରେ ତାର କିଛିଟା ଅଫିସିଆଲ ପ୍ୟାକେଜ ଗୋଟେ ଅଫିସିଆଲ ପ୍ୟାକେଜ ଅଛି ଯେ ତାର ତା ଦେହରେ ଆଉଚି ତାର ଏମ୍ ଏସ ୱାର୍ଡ ଏକ୍ସେଲ, ପାୱାର ପଏଣ୍ଟ ଏମତି ଆଉରି କେତ୍ କେତେ ପ୍ରକାର ଅଛି ତା ଭିତରେ ଆପ୍?
ଆଚ୍ଛା।
ଏସବୁରା ଅଫିସ୍ ପ୍ୟାକେଜ ଏଗୁରା ସବୁା ଯାକ।
ଉଁ ହୁଁ।
ସେ ଫାଇଲ ଓପନ କଲେ ସେ ତା ଭିତରୁ ପ୍ରଥମେ ଗୋଟେ ଆସିବ ଯେ ବ୍ଲାଙ୍କ ପେଜ ଗୋଟେ ବନେଇବା ପାଇଁ।
ହଁ ଯୋଉ ହୋମ୍ ଯୋଉ ଲେଖା ଅଛି?
ନାଇଁ ପ୍ରଥମେ ଆମେ ବ୍ଲାଙ୍କ ପେଜ ବନେଇ ସାରିଲା ପରେ ଆମର ଉପରେ ସୋ କରିବେ ଯେ ହୋମ୍ ଇନସଟ୍, ଡିଜାଇନ୍, ଲେଆଉଟ୍, ପେଜ ରିଫରେନ୍ସ।
ହଁ।
ଏମିତି ସବୁ ସୋ କରିବ। ଆମ ଖାଲି ଆମେ ଏରା ପ୍ରଥମେ ଦେଖିଦେବା ହୋମ ର କାମ କଣ?
ହଁ ହୋମ ର କାମ କଣ କହ?
ପ୍ରଥମେ ଆମର ଅଛି ଯେ ପେଷ୍ଟ, କଟ୍, କପି।
ପେଷ୍ଟ, କଟ୍, କପି।
ତାର କାମ ହଉଚି ଆମେ ମନେକର ବାହାରୁ ଗୋଟେ କୋଉଠି ଗୋଟେ କପି କରିଦେଇଛୁ।
ଯେକୌଣସି ଫଟୋ ହଉ ଭିଡିଓ ହଉ କି କଥା ହଉ। କେବଳ ଲେଖା ରିଟିନ୍ ଗୁରା?
ହଁ ରିଟିନ୍ ଗୁରା ମନେକର ଆମେ ଗୋଟେ କପି କରିଦେଇଚୁ ମନେକର ଗୁଗୁଲରୁ ଗୋଟେ ଏସେ ଗୋଟେ ଆମେ କପି କରିଦେଇଚୁ। ମାଉସ୍ ଥ୍ରୁ ରୁ ଏଠି ଆମେ ଆସିକି ପେଷ୍ଟ୍ ଉପରେ କ୍ଲିକ୍ କରିଦେଲେ ହେଇଯିବ। ପେଷ୍ଟ୍ ହେଇଯିବ ସେ ପେଜରେ। ଆଉ ଯଦି ଆମେ ପ୍ରଫେସର ଲୋକମାନେ ସେମାନେ ଆଉ ମାଉସ୍ ନ ୟୁଜ୍ କରିକିନି କି ବୋର୍ଡ ୟୁଜ୍ କରନ୍ତି କଣ୍ଟ୍ରୋଲ ସି। କଣ୍ଟ୍ରୋଲ ସି ମାନେ କପି ହେଇଗଲା। ଏଠି ଆମେ ପେଷ୍ଟ୍ କରିବା କଣ୍ଟ୍ରୋଲ ଭି ଗଲା। ତା ପରେ ଲେଖା ହେଇଛି କଟ୍। କଟ୍ ର ହଉଚି ସର୍ଟକଟ କି ହଉଚି କଣ୍ଟ୍ରୋଲ ପ୍ଲସ ଏକ୍ସ।
କଣ୍ଟ୍ରୋଲ ପ୍ଲସ ଏକ୍ସ।
ଏକ୍ସ କଟ୍ ମାନେ ସେଟା ପୁରା କଟିଲାନି। ଆମେ ସେଠୁ କଟ୍ କରିକି ଆଉ ଗୋଟେ ଜାଗାରେ ପେଷ୍ଟ୍ କରିବା। ଗଲା ତା କାମ ସେତିକ ସରିଗଲା। ତା ପରେ ଆସିଲା ଯେ ଲେଖା ହେଇଥିବ ଯେ ଆରିଆଲ୍ ବ୍ଲୋଡ ନହେଲେ ନିର୍ମଲ ୟୁ ଆଇ ଏମିତି ସମଥିଙ୍ଗ ଗୋଟେ ଲେଖା ହେଇଥିବ। ତା କରେ ନମ୍ବରିଙ୍ଗି କିଛି ଦିଆଇଥିବ ତା ମାନେ କଣ। ମନେକର ଆମେ ଏଇକା ଗୋଟେ ପୁରା ଟେକ୍ସ ଲେଖି ଦେଇଚୁ ଗୋଟେ ପେଜ ପୁରା।
ହଁ।
ସେ ପେଜ ର ସେଇଟା ହଉଚି ଆରିଆଲ ଯୋଉ ବୋଲ୍-ବୋଲ୍ଡ ଯୋଉ ଲେଖା ହେଇଚି
ହଁ।
ତା ସିଏ ହଉଛି ଗୋଟେ ଲେଖାର ନାଁ ଫ୍ରଣ୍ଟ ର ନାଁ।
ଆଚ୍ଛା।
ତାହା ଭିତରେ ଅସଂଖ୍ୟ ଫ୍ରଣ୍ଟ ଆମର ଅଛି।
ହୁଁ।
ସେ ଫ୍ରଣ୍ଟ ବି ଆମେ ଯେକୌଣସି ଫ୍ରଣ୍ଟ ଯେମିତି ଡିଜାଇନ ଆମେ ଚୁଜ୍ କରିବା। ସେଇ ଡିଜାଇନ ଫ୍ରଣ୍ଟ ଆ ଭିତରେ କାମ କରିବ।
ଆଚ୍ଛା।
ତା ଭିତରେ ସେ ସେଇ କାମଟା ହଉଛି ଖାଲି ଫ୍ରଣ୍ଟ ପାଇଁ। ତା କରରେ ଅଛି ନମ୍ବର ଲେଖା ହେଇଛି ଟୁଏଲ୍ଭ ଫୋଟିନ୍, ଇଭିନ୍ ନମ୍ବର ଲେଖା ହେଇଥିବ। ଅଡ୍ ନମ୍ବର କେବେ ଲେଖା ହେଇନଥିବ। ଥବ। ମାନେ ଟୁ ଲେଖା ୱାନ୍ ଲେଖା ହେଇ ନଥିବ। କିମ୍ବା ଥ୍ରୀ ଲେଖା ହେଇନଥିବ। କିମ୍ବା ସି ଫାଇଭ୍ ଲେଖା ହେଇନଥିବ। ଏଗୁଡା ଲେଖା ହେଇନଥିବ।
ଅଯୁଗ୍ମ ସଂଖ୍ୟା ଲେଖା ହେଇନଥବ ଆଉ?
ହଁ। ଯାହା ଲେଖା ହବ ସବୁ ଯୁଗ୍ମ ସଂଖ୍ୟା। ତା ମାନେ କଣ? ମନେକର ଆମର ଗୋଟେ ହେଡିଙ୍ଗ ଆମେ ଲେଖୁଛୁ?
ହୁଁ।
ହେଡିଙ୍ଗ ତ ଗୋଟେ ବଡ ଦେଖା ଗଲେ ସିନା ଜଣିବା ଯେ ଏଇଟା ହୋଉଛି ହେଡିଙ୍ଗ।
ହଁ।
ସେଠି ଆମେ ଚୂଜ୍ କରିବା। ଆମର ଆକ୍ଚୁଆଲି ନର୍ମାଲ ଲେଖା ସାଇଜ୍ ହଉଛି ଚଉଦ ନମ୍ବର ସାଇଜ୍। ହେଡିଙ୍ଗ ଟାକୁ ଆମେ ଧରୁଛୁ ଅଠର ନମ୍ବର। ସବ ହେଡିଙ୍ଗ ଟାକୁ ଧରୁୁଛୁ ଆମେ ଷୋଳ ନମ୍ବର।
ହୁଁ।
ତାକୁ ଆମେ ସେଠି ଚୁଜ୍ କରିଦବା। ଗଲା। ତା ତଳକୁ ଲେଖ ଲେଖା ହେଇଥିବ ବି! ଗୋଟେ ତେରଛା ହେଇକି ଆଇ ଲେଖା ହେଇଥିବ। ତା ତଳକୁ ୟୁ ତଳେ ଗୋଟେ ଗାର ଦିଆ ହେଇଥିବ।
ହଁ।
ଏଇ ତିନିଟା ର କାମ। ଏଇ ତିନିଟା ର କାମ ମନେକର ଆମେ ଗୋଟେ କିଛି ଗୋଟେ ଲୋକକୁ ଗୋଟେ ଦେଖେଇବାକୁ ଚାହୁଁଛେ? ଏଇଟା ହେଉଛି ତାର ମେନ୍ ଲାଇନ୍। ତାକୁ ଆମେ କଣ କରିବା ଗୋଟେ ବୋଲ୍ଡ କରିବା। ଯୋଉଟା ଆମର ବୋଲ୍ଡ ହଁ ହାଇଲାଇଟ କରିବାକିନା। ବୋଲଡ ହେଲେ ସେ ପୁରା ପ୍ରଶ୍ଟ ଦେଖାଯିବ ପୁରା।
ହୁଁ ହୁଁ।
ଆମେ ସେତି ପ୍ରଥମେ ସିଲେକ୍ଟ କରିଦବା। ଯୋଉଥିକ ଆମେ ସିଲେ କରିଥବା। ସେଠି ଯାଇକି ବି ଉପରେ କ୍ଲିକ୍ କରିଦେଲେ ବୋଲ୍ଡ ହେଇଗଲା। ହାଇଲାଇଟ୍ ହେଇଗଲା। ତାର ବି କଣ୍ଟ୍ରୋଲ କି ଅ ମାନେ ସଟ୍ କଟ୍ କି। ମାନେ ବିନା ମାଉସ୍ ଛୁଇଁକି ବି ଆମେ କରିପାରିବା।
ଆଚ୍ଛା।
କଣ୍ଟ୍ରୋଲ ପ୍ଲସ୍ ବି।
କଣ୍ଟ୍ରୋଲ ପ୍ଲସ ବି।
ହଁ। ଆଉ ଯଦି ଚାହିଁବା ଯଦି ପୁଣି ବୋଲଡ ହଟେଇବା ପାଇଁ? ଫୁଣି ସେଇ ସ ସ ସେମିତି କଣ୍ଟ୍ରୋଲ ପ୍ଲସ ବି ମାରିଦବ ବୋଲ୍ଡ ହଟିଗଲା। ବୋଲ୍ଡ ହବ ଯଦି? ବୋଲ୍ଡ ହେଇଯାଇଛି। ପୁଣି ଆଉ ଥରେ ଯଦି ଆମେ ମାରିବା ବୋଲ୍ଡ ହଟିଯିବ।
ଆଚ୍ଛା।
ଗଲା। ତାପରେ ଲେଖା ହେଇଛି ସ୍ ଗୋଟେ ତେର୍ଛା ଲେଖା ହେଇକିନି ଆଈ ଲେଖା ହେଇଛି? ତା ମାନେ ହଉଛି ଇଟାଲିକ। ଇଟାଲିକ ମାନେ? ମନେକରେ ଆମେ ଅଇଖା ଓଡିଆ ଲାଙ୍ଗୁଏଜ ପୁରା ଲେଖୁଛୁ ନର୍ମାଲ ଓଡିଆ! ତା ଭିତରେ ଯଦି ଆମେ ସାଂସ୍କ୍ରିଟ ପଡିଲା? ସାଂସ୍କ୍ରିଟ ୱାର୍ଡ ଟାକୁ ଆେ ଇଟାଲିକ୍ ରେ ଲେଖିଲୁ। ସେମିତି ମନେକରେ ଆମର ଇଣ୍ଡିଆର ଇଂଲିଶ ଆମେ ଲେଖୁଛୁ। ଫ୍ରାନ୍ସ ହଉ କିମ୍ବା ଜା ଯଦି ଇଂଲିଶ ତା ଭିତରେ ପଶିଲା? ସେଇଟାକୁ ଆମେ ସ୍ଲାସ କରି ମାନେ ସେ ତେର୍ଛା ଚାଲିବ ସବୁଯାକ ଲେଖା।
ଆଚ୍ଛା।
ତାର ବି ଆମର ଅଛି, ଆଇ ତା ଯେତିକ ଆମେ ସିଲେକ୍ଟ କରିଦେଇଥିବା?
ହଁ।
ଏପଟେ ଆମେ ଆଇ କ୍ଲିକ୍ କରି ଦେଲେ ସେଇଟି ଯାଇ କ୍ଲିକ୍ କରିଦେଲେ କାମ କରିବ ଆଇ ହେଇ ଯିବ ଏଇଟା ଲିକ ହେଇଯିବ ନହେଲେ କଣ୍ଟ୍ରୋଲ ବି ତାର ଅଛି କଣ୍ଟ୍ରୋଲ ପ୍ଲସ ଆଇ।
ଆଚ୍ଛା।
ତାକୁ ମାଇଲେ ଏଇଟା ଲିକ୍ ହେଇଗଲା ପୁଣି କଣ୍ଟ୍ରୋଲ ପ୍ଲସ ଆଇ ମାରିଦବା ନର୍ମାଲକୁ ପଳେଇ ଆଇଲା।
ହୁଁ।
ତାପରେ ହେଲା ୟୁ ତଳେ ଗୋଟେ ଗାର ଅଛି। ଇୟୁ ତଳେ ଗାର ମାନେ ଆମେ ଗୋଟେ ହେଡିଙ୍ଗ ଗୋଟେ ଲେଖିଚେ ହେଡିଙ୍ଗ ତଳେ ଆମର ଗୋଟେ ଆଣ୍ଡରଲାଇନ ଦରକାର ଯେମିତି ହେଲେ।
ହଁ ହଁ ଗୋଟେ ସବଜେକ୍ଟ ଉପର ହେଡିଙ୍ଗ ତଳେ ଗୋଟେ ଅଣ୍ଡରଲାଇନ୍ ଦରକାର।
ଅଣ୍ଡରଲାଇନ ଦରକାର ଯୋଉଟାକୁ ଆମର ଦରକାର ଅଣ୍ଡର ଲାଇନ୍ ଆମେ ଯାହା ବି କରିବା ସେ ଜାଗାକୁ ସିଲେକ୍ଟ କରିବାକୁ ପଡିବ।
ଆଚ୍ଛା।
ସିଲେକ୍ଟ କରିସାରିଲା ପରେ କଣ୍ଟ୍ରୋଲ ପ୍ଲସ୍ ୟୁ।
ଆଚ୍ଛା।
କଣ୍ଟ୍ରୋଲ ପ୍ଲସ ୟୁ ମାଇଲେ ହେଡିଙ୍ଗରେ ତଳେ ଗାର ପଡିଗଲା ନହେଲେ ସେଠି ଯାଇକିନି ୟୁ ଉପରେ କ୍ଲିକ୍ କରିଦେଲେ ବି ହେଇଗଲା ଗାର ଖାଲି ତ ଗାର ପକେଇଲେ ହବ ନାଇଁ ନା ଭଲ ଲାଗିବନି ତା ପି ଆମେ ଦରକାର ଏମିତି ମନଙ୍କର ଗୋଟେ ଜିଗ ଜାକ ଡିଜାଇନ।
ଆ ହା।
ଟୋଟେଟ୍ ଲାଇନ୍ ତା କଡ଼ରେ ଗୋଟେ ଆରୋ ମାର୍କ ଥିବ ଆରୋ ମାର୍କ ଉପରେ କ୍ଲିକ୍ କଲା ପରେ ବିଭିନ୍ନ ପ୍ରକାର ଲାଇନ ତା ଥିରେ ଚୁଜ କରାଗଲା ତମେ ଯୋଉ ଲାଇନ୍ ଟାକୁ ଆମେ ଚୂଜ୍ କରିବା ସେଇ ଲାଇନ୍ ଟା ଆମ ସେଠି କାମ କରି ଇଓ
ଆହା।
ତାପରେ ଦେଖ ଲେଖା ହେଇଥିବ ଏ ବି ସି ତା ଉପରେ ଗୋଟେ ଗାର ମରା ହେଇଥିବ।
ହଁ ଏବେ ସେଇ ଉପର ଗୋଟେ ଗାର ଅଛି।
ଗାର ପକା ବାଟ ତା ମାନେ ହଉଛି ମନେକର ଆମେ ଗୋଟେ ଲେଖି ଦେଇଛୁ ଗୋଟେ ପୁରା ୱାର୍ଡ଼
ହୁଁ।
ଗୋଟେ ପାରାଗ୍ରାଫ୍ ଲେଖି ଦେଇଛି।
ହଁ।
ସେ ପାରାଗ୍ରାଫ ରେ ଏଇ ଲାଇନ ଟାକୁ ଆମେ କହିଚୁ ଲୋକ ନ ପଢନ୍ତୁ ବୋଲି।
ଆଚ୍ଛା।
ଆମେ ତାରି ଉପରେ ପୁରା ସିଲେକ୍ଟ କରିକିନି ସେଇ ଯୋଉ ଏ ବି ସି ଉପରେ ଯୋଉ ଗାର ଅଛି ତାପରେ ଆମେ ଯଦି କ୍ଲିକ କରିଦବା ଆମେ ଯାହା ଲେଖିଛେ ସେ ଲେଖା ଉପରେ ପୁରା ଗାର ପଡିଯିବ ଗୋଟେ।
ଆଚ୍ଛା।
ଆମେ କାଟିବା ପାଇଁ ଚାହୁଁନୁ କାଟିଦେଲେ ଆମ ଡିଜାଇନି ଏପଟ ସେପଟ ହେଇଛ ଆମେ କାଟିବୁନି ଆମେ ସେ ତାରି ଉପରେ ଗୋଟେ ଗାର ମାରି ତୁ ଗାର ମାରିଦେଲେ ତ ସେଟା ପଢିବାର ନାହିଁ ଗଲା ସଇଲା ତା ତଳେ ତା କରରେ ଦେଖ ଲେଖା ହେଇ ଥିବ ଏକସ ତଳେ ଟୁ ଏଇଟା କେଉଁଠି ବ୍ୟବହାର ହୁଏ ଯେତେବେଳେ ଆମର ପିଲାମାନେ ସାଇନ୍ସ ପଢ଼ନ୍ତି।
ହଁ।
ସାଇନ୍ସ ର କୋଶ୍ଚିନ୍ ମାନଙ୍କର ଯୋଉ ଟିଚର ମାନେ ବନାନ୍ତି ଏଚ ଟୁ ଓ। ଏଚ ତଳେ ଟୁ ଲେଖା ହୁଏ ତା କରରେ ବଡ ଓ ଲେଖା ହୁଏ।
ହୁଁ।
ଏଚ୍ ତଳେ ତ ଆମେ ଟୁ ଲେଖିପାରିବାନି ଏମତି ନର୍ମାଲ ରେ।
ହଁ।
ପ୍ରଥମେ ଆମେ ଏଚ୍ ଲେଖିଦେବା।
ହଁ।
ତାପରେ ସେ ଅପସନ୍ ଟାକୁ କ୍ଲିକ୍ କରିବା।
ହଁ।
ତାପରେ ଲେଖିବା ଟୁ ଲେଖିଲେ ଏଚ୍ ତଳେ ଟୁ ହେଇଗଲା ପୁଣି ସେ ଅପସନ୍ ଟାକୁ କ୍ଲିକ୍ କରିଦବା। ଅନଏବୁଲ ହେଇଗଲା ସେ ଅପସନ ତାପରେ ଆମେ ଓ ଲେଖି ଖିବା ଓ ଟା ଏଚ୍ ଭଳିଆ ଦେଖାଯାଉଥିବ କିନ୍ତୁ ଟୁ ଟା ତା ତଳେ ଲେଖାଯାଉଥିବ। ମାନେ ତାପରେ ଅଛି ଏକ୍ସ୍ ଉପରେ ଟୁ ମାନେ ଆକୁ କହିବା ଆମେ ଏକ୍ସ୍ ସ୍କୋୟାର୍।
ହଁ ଏକ୍ସ୍ ସ୍କୋୟାର୍।
ଏକ୍ସ୍ ସ୍କୋୟାର୍ ଏଇଟା ଆମର ବ୍ୟଭାର ହଉଚି ଆମର ମ୍ୟାଥ୍ ମନଙ୍କରେ ମ୍ୟାଥ୍ ର କୋତ୍ସିନ୍ ମନକରେ ଯଦି ତିଆରି ହେଲା ଏ ସ୍କୋୟାର୍ ପ୍ଲସ୍ ବି ସ୍କୋୟାର୍ ପ୍ଲସ୍ ଟୁ ଏ ବି।
ନାଁ।
ଆମେତ ଲେଖିଦବା ନା ଖାଲି ଏ ଟୁ ପ୍ଲସ୍ ବି ଟୁ ଏମ୍ତି ଲେଖିଦଲେ ସ ସେତ ଅନ୍ୟ ଫର୍ମୁଲା ହେଇଗଲା ଆମେ ତା ଉପରେ ତ ଟୁ ହେଲା ନାଇଁ ନା।
ହଁ।
ଆମେ ପଥମେ ଏ ଲେଖିଦବା ତାପରେ ତାରେ କ୍ଲିକ୍ କରିବା କ୍ଲିକ୍ କଲା ପରେ ଟୁ ଲେଖିଲେ ଏଇଟା ଉପରକୁ ଯିବ ତଳକୁୁ ନୁହେଁ ଏଇଟା ଉପରେ ଲେଖାହେବ ଟୁ ତାପରେ ଫୁଣି ତାରେ କ୍ଲିକ୍ କରିଦବା ନର୍ମାଲ୍ ଯେତେବେଳେ ପ୍ଲସ୍ ଦବା ପ୍ଲସ୍ ଦେଲା ବେଳକୁ ସେଇଟା ନର୍ମାଲ ଲେଖା ଚାଲିଲା ତାପରେ ବି ଉପରେ ଟୁ ଲେଖାହବ।
ହୁଁ ହୁଁ।
ବି ଉପରେ ଟୁ ଲେଖା ହେଲା ସେନ୍ ନାଗି ଫୋନ୍ ତା ଉପରେ କ୍ଲିକ୍ କଲେ ବି ଉପରେ ଟୁ ହେଇଗଲା।
ଆଚ୍ଛା।
ହେଲା ଆର୍ ସରିଗଲା ତାରେ ଆମେ ଯୋଉଟା ଯୋଉ ନମ୍ବର ଯୋଉ ଲେଖିଥିଲେ।
ହଁ।
ନମ୍ବର କଲେ ଗୋଟେ ବଡ ଏ ଲେଖା ହେଇଚି ଆଉ ଗୋଟେ ସେଇ ବଡ ଏ ର ମାନେ ଛୋଟ ଏ ଗୋଟେ ଲେଖା ହେଇଚି।
ହଁ।
ତା ମାନେ ହଉଚି ଆମେ ଯୋଉ ଯୋଉ ନମ୍ବର ଆମେ ଯୋଉ ଚେଞ୍ଜ କରିଥେଲେ। ଉ ମାନେ ଅଧିକ ବଡ ଅକ୍ଷର କରିବା ଛୋଟ ଅକ୍ଷର କରିବା।
ହଁ ହଁ।
ଚାହିଁଲେ ବି ବଡ ଏ ଉପରେ କ୍ଲିକ୍ କଲେ ଅକ୍ଷର ଲେଟର୍ ସବୁ ବଡ ହେଇ ହେଇ ଚାଲିଲା ଛୋଟ ଏ ଉପରେ କ୍ଲିକ୍ କଲେ ଅକ୍ଷର ଅରା ସବୁ ଛୋଟ ହେଇ ହେଇ ଚାଲିଲା।
ଆଚ୍ଛା।
ତା ତଳକୁ ଦେଖ ଲେଖା ହେଇଥିବ ଗୋଟେ ବ୍ରସ୍ ଚିହ୍ନ ହେଇଥିବ ବ୍ରସ୍ ଶୁଣ ତଳେ ଗୋଟେ ଏଲୋ କଲର୍ ଗାର ପଡିଥଵ।
ବ୍ରସ୍ ଚିହ୍ନ ହଁ ହଁ।
ଏ ଏ ତା ତଳେ ଗୋଟେ ୟେଲୋ କଲର୍ ର ଗାର ପଡିଥିବ ମନେକରେ ଆମେ ଗୋଟେ ବହି ଆଗରୁ ଯୋଉ ପଢୁଥିଲୁ। ବହିଡା ଆମର ଗୋଟେଇ ହାଁ ହାଁ
ଫର୍ମାଟ୍ ପ୍ରିଣ୍ଟର୍
ହଁ ହଁ ଫର୍ମାଲ୍ ପ୍ରିଣ୍ଟର୍।
ହଁ
ତା ଉପରେ ଗୟାହାନି ନାଇଁ ସେଟା ଲେଖା ହେଇଥିବ ହାଇଲାଇଟର୍ କଲର୍। ହାଇଲାଇଟର୍ କଲର୍ ଦେଖ ଲେଖା ହେଇଥିବ। ଯଉଠି ଆମେ କଲର ଟାକୁ ଏମାନେ ଯୋଉ ଲେଖାଟା ଯଉ ଆମେ ଯୋଉ ରେଡ୍ କଲର୍ କରୁ ବ୍ଲୁ କଲର୍ କରୁ ତାରି କରରେ ଦେଖ ସେଟା ଥବ। ଆଗରୁ ଗୋଟେ ଆମର ଗୋଟେ ପେନସିଲ୍ ଗୋଟେ ବିକ୍ର ହୁଏ ହାଇଲାଇଟର୍ ପେନସିଲ୍ ସେ ଲେଖା ଉପରେ ଆମେ ଗୋଟେ ହାଇଲାଈଟି କଲେ ଆମ ବହି କହୁଯେ ଏଟା ମଇଁ ଇମ୍ପୋଟାଣ୍ଟ ହଁ ଏଟା ଇମ୍ପୋଟାଣ୍ଟ ବୋଲିକି ଆମେ ଜାଣୁ। ଆଉ ଏଥରେ ତ ଆମେ ପେନ୍ ମାରି ପାରିବାନି ଆମେ ସେଇଟା ସିଲେକ୍ଟ କରିକିନି ତାପରେ କ୍ଲିକ୍ କଲେ ତା ଭିତରେ ବିଭିନ୍ନ ପ୍ରକାର କଲର ଅଛି। ଯୋଉ କଲର ଚୁଜ୍ କରିବା ଲେଖା ପଛପଟେ ଗୋଟେ ସ୍କ୍ୱାୱାର୍ କଲର ହେଇକ ସ୍କ୍ୱାୱାର୍ ହେଇକିନି ସେଇ କଲର୍ର ଚିତ୍ରଟା ପଳେଇ ଆସିବ।
ଆଚ୍ଛା।
ତା ପରେ ଲେଖା ହେଇଛି ଇଏ ତଳେ ରେଡ୍ କଲର ର ଗୋଟେ ବାର ଅଛି।
ହଁ
ତା ମାନେ ହଉଛି ଆମର ଯୋଉତିକ ଆମେ ସିଲେକ୍ଟ୍ କରିଥିବା
ହୁଁ
ତାରି କଲ୍ ସେଇ ଲେଖାର କଲରଟା ପୁରା ଚେଞ୍ଜ ହେଇଯିବ। ରେଡ୍ ହଉ ବ୍ଲୁ ହଉ ଗ୍ରୀନ୍ ହଉ ଯୋଉ କଲର ଆମେ ମାଇଲେ ସିଏ ଚେଞ୍ ହେଇଯିବ।
ସେଇ କଲର ଟା ବଦଳିବ ଲେଟର ର ଆଉ।
ଲେଟରରବଦଳିବ ପଛପଟ ଯୋଉ ହ୍ୱାଇଟକୁ ସେଇ ହ୍ୱାଇଟ୍ ହବ
ହଁ
ଏଇଟା ହାଇଲାଇଟର ନୁହଁ ଏଇଟା ହେଉଛି ଲେଟରର କଲର ଚେଞ୍ଜ ହେଇଗଲା।
ହଁ ହଁ
ସେ ସ୍ପେସିଫିକେସନ ତା ଦେହରେଯେତିକି ଥିଲା ସତିକ ସବୁ ସରିଗଲା ତାପରେ ଲେଖା ହେଇଥିବ ଦେଖ ପାରାଗ୍ରା୍ପାସ ପ ପ୍ରଥମେ ଲେଖା ହେଇଥବ, ଦେଖ। ହଁ, ପାରାଗ୍ରାଫ ପାରାଗ୍ରାଫ ର କାମ କଣ ରହିଲା ମନେକର, ଆମେ ଲେଖୁଛୁ ଏକା ବହୁତ କିଛି ଜିନିଷ
ହୁଁ।
ଫରେନ୍ ଫରେନ୍ ବହି ମାନଙ୍କରେ ତାଙ୍କର ଷ୍ଟାର୍ଟ ହଉଛି, ରାଇଟ୍ ସାଇଡ ରେ।
ଆଚ୍ଛା।
ଲେଫ୍ଟ ସାଇଡ ରେ ସେ କାମ କରୁନି ଆମର ହଉଚି ଏପଟେ ଲେ୍ଫଟ ସାଇଡରେ ଆମ ମାନଙ୍କର ଲେ୍ପ୍ ସେଠରେ ଲେଖି ଦେଇଛେ କିନ୍ତୁ ଏଥର ଆମେ ଓପନ କରିବା ଏମ ଏସ ୱାର୍ଡ ସେ ଲେଫ୍ଟ ସାଇଡ ରେ ହିଁ କାମ କରିବ।
ଆ
ମନେ କରିବି ଯଦି ମଝିକି ଯଦି ପଳେଇଛିି ଆମେ ତାକୁ ସିଲେକ୍ଟ କରିବା। ଫାଷ୍ଟ ଯୋଉଟା ଦିଆହେଇଛି ସେଟା ଆମେ କ୍ଲୀକି୍ କଲେ ଲେଫ୍ଟ୍ ଆଲାଇ ଆଲାଇ ଜିନ୍ ଲେ୍ଫ୍ଟ୍ ଲେଖା ହେଇଛି
ଓ ହଁ
ତାପରେ କ୍ଲିକ ହେବେ ନହେଲେ ତାର ବି ଗୋଟେ କଣ୍ଟ୍ରୋଲ କି ଅଛି କଣ୍ଟ୍ରୋଲ ପ୍ଲସ ଏନ୍
ଆଚ୍ଛା
ସେମତି ରାଇଟ୍ କି ନବା ପାଇଁ ହେଲେ କଣ୍ଟ୍ରୋଲ ପ୍ଲସ ଆର୍।
ହୁଁ
ମିଡିଲକୁ ନେବା ପାଇଁ ହେଲେ କଣ୍ଟ୍ରୋଲ ପ୍ଲସ୍ ଇ
ହୁଁ।
ଯଦି ଆମେ ଦି ପଟ ସାଇଜିର ଲେଖା ମାନେ ପୁରା ସମାନ ହବ ଯେମିତି, ଆମର ରାମଲୀଳା ବହି ଲେଖାହଉଚି ଦିପଟ ସାଇଜ ପୁରା ସମାନ ହଉଚି।
ହଁ।
ବହି ପ୍ରିଣ୍ଟ ଭହାରିବା ଯେମିତି ପୁରା ଭଲ ଦେଖାଯିବ। ତାକୁ କହିବା ଆଲେଇନ୍ ମେଣ୍ଟ ମାନେ ଜଷ୍ଟିଫାଏ କରାହବ ସେଇଟା। ସଭା ଲାଷ୍ଟ ରେ ଆଉ ଗୋଟେ ଗାର ଅଛି। ତାକୁ କୁହାଯାଏ ଯେ ଜଷ୍ଟିଫାଏ ଜସଟିଫାଇ ର ସଟର୍କଟ କି ହଉଛି, କଣ୍ଟ୍ରୋଲ ପ୍ଲସ୍ ଜେ
ଆଚ୍ଛା।
ଟିକେ ଟିକେ ରୁହ।